ହ୍ୟାଲୋ ଆଜ୍ଞା ନମସ୍କାର।
ହଁ ନମସ୍
ହ୍ୟାଲୋ।
ହଁ ନମସ୍କାର ଆପଣଙ୍କ ବ୍ୟାଗଗ୍ରାଉଣ୍ଡ ସାଉଣ୍ଡ ଅଧିକା ଶୁଭୁଛି।
ଓହୋ ଭଲ ଏ ଟିକେ ଅଛି ତ ଗୋଟେ ଆସିଥିଲୁ ତ ବୁଲିବାକୁ
ଓହୋ ଆ ବ୍ୟାଗଗ୍ରାଉଣ୍ଡ ସାଉଣ୍ଡ ଅସୁବିଧା ନା ମୁଁ ଗଡୁ
ଆଜ୍ଞା ଆପଣଙ୍କ ଆଡେ ରଜ ସେଲିବ୍ରେସନ କେମତି କଣ ଚାଲିଛି ଏବେ?
ହଁ ଆମର ଏଠି ଗାଁରେ ମ ରଜ ମହୋତ୍ସବ ହଉଛି ଦୋଳି ଲାଗିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ବି ହଉଛି। ଆଉ ପାନ ପିଠା ପିଠା ସବୁ ଷ୍ଟଲ ପଡିଛି।
ହଁ ଆଉ
ପୁରା ଯାତ୍ରା ଭଳିଆ ହଉଛି ଆଉ।
ଆଉ ରଜରେ କୁଆଡେ ବୁଲିବାକୁ ଯାଇନ ଆଉ?
ନାଇ ଖରା ପାଇଁ କୁଆଡେ ବି ଯାଇନି ବୁଲିବା ପାଇଁ।
ହଁ ଏ ବର୍ଷ ତ ଖରା ହଉଚି ମୌସୁମୀ ଆସିନି ଆଉ।
ହଁ।
ଦି ଦିନ ଭଲ ପାଗ ଦେଇଥିଲା ଦି ଦିନ ଭଲ ବୁଲାବୁଲି କରିବାକୁ ଥିଲା କିନ୍ତୁ ଆଜି ତ ପ୍ରବଳ ଖରା ହେଇଗଲା ଆଉ।
ହଁ।
ଆଉ କଣ ସବୁ ପିଠାପଣା ସବୁ କଣ କରଛନ୍ତି ଆପଣଙ୍କର?
ଆମର ପୋଡ ପିଠା ହେଥିଲା ଆରିଶା ପିଠା ମୁଆ ପିଠା ଆପଣଙ୍କର?
ଆମର ହେଇଥିଲା ପୋଡ ପିଠା ଇଟଲି। ଆଉ ଚକୁଳି ହେଇଥିଲା ଆଉ ଯୋଉ ସୁଜିରେ ହୁଏ ସେଇ ପିଠା ହେଇଥିଲା। ହେମତି ଆଉ ହଁ ହଁ ସୁଜି ପିଠା।
ହଁ ହଁ।
ସେଇଟା ହେଇଥିଲା ଆମେ ମତେ ସବୁ ପିଠା କରିଆସେ। ଆଉ ସବୁ ନୂଆ ଡ୍ରେସ ହେରିକା ସବୁ
ନୂଆ ଡ୍ରେସ ହଁ ତିନ୍ଟା।
ରଜରେ ତ ସମସ୍ତିଙ୍କର ତିନିଟା ଆଉ ତିନି ଦିନ ରଜ ମାନେ ତିନିଟା ନୂଆଡ୍ରେସ।
ତିନିଟା ଡ୍ରେସ୍।
ଆଉ କୁଆଡେ ବୁଲିବାକୁ ଯାଇନ ସାଙ୍ଗସାଥି ଦୋଳି?
ନା ନା ତାପରେ ମୋର ଟିକେ ଦେହ ବି ଖରାପ ଆକ୍ସିଡେଣ୍ଟ ହେଇଯାଇଥିଲା। ଚାଲିବା ବି ଟିକେ କଷ୍ଟ ସେଥିଲାଗି ମୁଁ ଆଉ କୁଆଡେ ଯାଉନି। ଘରେ ଅଛି ଏଇଠି ଟିକ ହଁ ଏବେ ଭଲ ଚାଲିଲେ ଟିକେ ପ୍ରେସର ହଉଛି ଆଉ।
ହଁ ଦେଖିକି ଆଉ।
ହଁ।
ଆପଣଙ୍କୁ ସେପଟେ କଣ କେମିତି ସବୁ ରିଚୁଆଲସ ଅଛି ଏଇ ରଜ ପାଇଁ।
ରଜ ପାଇ ରଜ ତ ନର୍ମାଲ ଆଗ ଭଳି ଆଉ ରଜ ଫଜ ନାହିଁ। ଆଗରୁ କଣ ଆମକୁ ରାତି ପାହି ନଥିଲା ଘରେ ଡ଼ାକ୍ କୁଥିଲେ ଗାଧାଅ ଫାଷ୍ଟେ। ଫାଷ୍ଟ ଗାଧେଇ ପଡ଼ ତାପରେ ଯାହା କରୁଛ କର ଏବେ କିଛି ନାଇଁ। ନଅଟା ଦଶଟା ହେଲା ବେଳକୁ ଯାଇକି ଉଠୁଛୁ କେଇ କିଛି କହିବାର ନାଇଁ କିଛି ନାଇଁ ଆଉ
ଠିକି ନୂଆ ଡ୍ରେସ ପିନ୍ଧିକି ରଜ ପାଇଁ ସବୁ ନୂଆ ଡ୍ରେସ ଯାହା ଆସିଥିବ ପିନ୍ଧା ପିନ୍ଧି କରିକି ଆଗ ଦୋଳି ଖେଳ ପି ପିଠା ଖାଇ ଦେଇକି ଦୋଳି ଖେଳିବା ପାଇଁ ଆମର ଏପଟେ ସବୁ ମାନେ ଗୋଟେ ଜା ଗାରେ ଲୁଗା ହୁଏ ଦୋଳି ପୁରା ବଡ଼ ପଡ଼ିଆ ଅଛି। ହେମିତି କିଛି ଯାତ୍ରା ହେରିକା ନାହିଁ। ସି କିଛି ସେଇଠି ହୁଏନି କିନ୍ତୁ ଏମିତି ଖାଲି ଦୋଳି ଲଗା ହୁଏ ଆଉ ସବୁ ଝିଅ ମାନେ ସେଇଠିକି ଆସନ୍ତି। ଗାଁରେ ଯେତିକି ବି ଝିଅ ଅଛନ୍ତି ସମସ୍ତେ ଆସନ୍ତି।
ହୁଁ।
ଏ ଦୋଳି ଖେଳ ହେରିକା ହୁଏ ଫଟ ଫଟ ଉଠା ହୁଏ ଏଇ ଟାଇପ ର ଆଉ।
ଓହୋ ଆମର ବି ସେମିତି ପ୍ରକାର। ଟି ଟିକେ ଅଧିକା ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ପୁରୁଣା ସି କ୍ଷକ ମାନଙ୍କୁ ଆ ପୁରସ୍କୁତ କରାହୁଏ ଆଉ ଯୋଉମାନ କଳା କ୍ଷେତ୍ରରେ କ୍ରୀଡ଼ା କ୍ଷେତ୍ରରେ ଆଗକୁ ଯାଇ ଥିବେ ସେମାନଙ୍କୁ ବି ପୁରସ୍ କୁତ କରା ହୁଏ ହଁ। ଆଉ ଯିଏ ଆଙ୍କକ ଅଭିନୟ କରନ୍ତି ଡ୍ୟାନ୍ସ କରନ୍ତି ଏମତି ସବୁ ହୁଏ ଆଉ। ହୁଁ ପୁଚି ଖେଳ କମ୍ପିଟିସନ ହଁ ପୁଚି କମ୍ପିଟ୍ ଟିସନ୍ ହୁଏ ଆଉ ଉ କବାଡ଼ି ଏମିତି ସବୁ ଖେଳନ୍ତି ତାସ ଖେଳନ୍ତି।
ହଁ ଆମର ଏପଟେ ତ ରଜରେ ଏମତି କିଛି ନାହିଁ କିନ୍ତୁ ଏମିତି ଖାଲି ଦୋଳି ଖେଳ ହରିକା ହୁଏ ବାସ୍ ବୁଲିବାକୁ ସବୁ ଯାଆନ୍ତି ଏଠି ପାଖରେ ସବୁ ପଡ଼ିଛି ରଜ ପାଇଁ ମହୋତ୍ସବ ହେରିକା ଏମତି ବୁଲିବାକୁ ସବୁ ଯାଆନ୍ତି ଆଉ। ଏ ବର୍ଷ ତ କୁଆଡ଼େ ଯାଇ ହେଲାନି ପ୍ରବଳ ଖରା ହଉଚି ବି।
ପ୍ରବଳ ଖରା ଏଥର ହଁ।
ରମରେ ଆଉ ଘରୁ ବାହାରିବାକୁ କୁଆଡ଼େ ଇଚ୍ଛା ହଉନି।
ହଁ।
ବର୍ଷା ଟିକେ ହେଇଥିଲେ ରଜ ପାଗ ଦେଇଥିଲେ ବୁଲାବୁଲି କରିବାକୁ
ବର୍ଷା ହଉଛି ଯଦି ରାତିରେ ହଉଛି ନହେଲେ ସନ୍ଧ୍ୟା ପରେ।
ସେଇଆ ପା।
ଆଉ ଗାଜି କଣ ରୋଷେଇବାସ ହେଇଥିଲା?
ରୋଷେଇ ଆମର ଆଜି ସେଇ ହେଇଥିଲା ସକାଳେ ଭାତ ଆଉ ଡ଼ାଲମା ହେଇଥିଲା ପୋଟଳ ଏମ୍ ତି ଗୋଟେ କଷା ଟାଇପ୍ ର ହେଇଥିଲା। ପାସ୍ ପାମ୍ପଡ଼ ହେଇଥିଲା ଆଉ ନର୍ମାଲ ଏତିକି ଆଉ ତ ଏବେ ପିଠା ପଣା ଚାଲି ଚି ଆଉ ରଜରେ ଆଗ ପିଠା ଆଉ ରୋଷେଇ ତ ସଦାଏଳେ ଖାଉଚେ।
ହଁ।
ହଁ ଆପଣଙ୍କୁ ସବୁ ରୋଷେଇ ଆସେ?
ମତେ ସବୁ ଆସେ ମୁଁ ନ ଆସିଲେ ବି ମୁଁ ୟୁଟ୍ୟୁବ୍ ଦେଖିକି କରେ। ମତେ ସବୁ ଟିକେ ମାନେ ରୋଷେଇ ଉପରେ ଟିକେ ଅ ଅଧିକ ଆଗ୍ରହ ତ ମୁଁ ଯୋଉଟା ବି ଦେଖିଦେଲି ମତେ ମତେ ଯାହାବି ଦେଖେ ମତେ ମି ଠା ଉପରେ ଅଧିକ ଭଲ ଲାଗେ କରିବା ପାଇଁ ମୁଁ ଯାହାବି ଦେଖେ ମତେ କରିବା ପାଇଁ ସବୁ ଇଛା ହୁଏ ଯୋଉଟା ପସନ୍ଦ ଆସିଗଲା ମିଠା ଉପରେ।
କେମତି କଣ କର ଟିକେ ରେସିପି କୁହ ତ।
ଏମିତି ୟୁଟ୍ୟୁବ ଦେଖିକି ଯାହା ବି ଗୋଟେ ଇଚ୍ଛା ହେଲା ଏମିତି ଦେଖିକି ସେ ଜିନି ଷ ସବୁ ଆଣିକି ମୁଁ ତାକୁ ସବୁ କରେ। ଯେମିତିକି ହେଲା ଆମର ଏ ଧର ଉଁମ୍ ଏବେ ଯୋଉ କରୁଛନ୍ତି ସବୁ ପୋଡପିଠା ବି ମୁଁ ଏବେ ଦେଖିକି ବନେଇଥିଲି। ମୁଁ ଏକୁଟିଆ ରହୁଛି ନା! ମୋ ପୋଡ ପିଠା ଏବେ ଏବେ ଦେଖିକି ବନେଇଥିଲି ୟୁଟ୍ୟୁବ ରେ।
ଓହୋ କ୍ଷୀର ପୋଡ ପିଠା।
ହଁ କ୍ଷୀର ପୋଡ ପିଠା। ତିନିଟା ପ୍ରକାର ପୋଡ ପିଠା କରିଥିଲି। ଏ ରଜ ପାଇଁ ରଜ ପାଇଁକା। ଆ ଆଉ ଗୋଟେ ହେଇଥିଲା ଚାଉଳରେ, ବିରିରେ, ଆଉ ଯୋଉ ଗୋଟେ ଗୋଟେ ଯୋଉ କ୍ଷୀରରେ। କ୍ଷୀର ପୋଡା ତ ଚାଉଳରେ ହେଇଥିଲା। ପ୍ଲସ ଆଉ ଗୋଟେ ଖାଲି ଚାଉଳରେ ଏମିତି ସିଝେଇକି କରିଥିଲି ପ୍ରେସର ରେ, ଆଉ ଗୋଟେ ବିରି ଚାଉଳରେ ହେଇଥିଲା। ଏମିତି ଆଉ।
ଓହୋ।
ଆଉ ଟିକେ ମିଠା ହାରିକା ହେଲା। ମାନେ ଧର ମାଲପୁ ହରିକା ହେଲା? ମତେ ଏଇଟା ସବୁ ଭଲ ଲାଗେ। ତ ମୁଁ ଆଗକୁ ଏଗୁଡା ସବୁ ଦେଖିକି ରସଗୋଲାରିକା ହେଲା ମାନେ ଯୋଉ ସରି ଗୋଲାପଜାମୁନ। ଏଇଟା ମତେ ଦେଖିକି ବନେଇବାକୁ ଭଲ ଲାଗେ। ଆଉ ମିଠା ଉପରେ ଯେତେ ବି ସବୁ ଆଇଟମ ଅଛି।
ହଁ ହଁ। ଭଲ।
ତମକୁ ଭଲ ଲାଗେ ରୋଷେଇ କରିବା ପାଇଁ?
ମତେ ନନଭେଜ ରୋଷେଇ କରିବାକୁ ଭଲ ଲାଗେ। ଆଉ ଭେଜ୍ ଫେଜ୍ ମତେ ଏତେ ଇଚ୍ଛା ନଥାଏ କରିବା ପାଇଁ।
ହ
ନା କରିଦିଅନ୍ତ। ହୁଁ।
ହଁ ମା ତ ଅଛନ୍ତି ମା କରିଦଉଥିବେ। ଫିର୍ ବି ନିଜେ ବନେଇକି ଖାଇବା ଟା ଯୋଉ ଖୁସ ଖୁସି ଲାଗିବ। ମା ବନେଇକି ଦେଲେ ହେଲେ ବି ନିଜେ ବନେଇଲେ ଗୋଟେ ଆଗ୍ରହ ଲାଗିବ ଖାଇବାକୁ। ଯାହାହଉ ମୁଁ ଏମିତି ବନେଇଛି ଗୋଟେ ସମସ୍ତଙ୍କ ପ୍ରଶଂସା ଶୁଣିବାକୁ ବି ଭଲ ଲାଗିବ। କେମିତି ହେଇଛି? ସେଇଟକ ବି ବଢିଆ ହେଇଛି। ଗୋଟେ ଖୁସି ଲାଗିବ ଆଉ।
ହଁ ମତେ ଆମ ଘରେ ତ କୁହନ୍ତି ନନଭେଜ ବନେଇବା ପାଇଁ। କିଛି ସେମିତି କିଛି କୁହନ୍ତିନି। ନନଭେଜ ଟାକୁ ଯେମିତି ଜାଣିଛି ଆଉ କିଛି ଭଲସେ କରିପାରିବିନି।
ହଁ ହଉ ଆସୁଛି ତ ଆଉ। ସେଇଠୁ ହିଁ ସବୁ ଆରମ୍ଭ ହୁଏ। ସେ ଯାହାହଉ ଟିକେ ଟିକେ ତ ଆସ ଚି ସେଇଥିରୁ ହିଁ ସବୁ ହେଇଯିବ। ଆଜିିକାଲି ତ ସବୁ ମୋବାଇଲ ରେ ଦେଖିକି ୟୁଟ୍ୟୁବ ଦେଖି ସବୁ ରୋଷେଇ ସବୁ ଶିଖି ଯାଉଛନ୍ତି। ଆଉ ରୋଷେଇ ଶିଖେଇବା ଆଉ କାହାକୁ ଦରକାର ନାହିଁ। ହଁ ମ
ଏ ଆମେ ଏବେ ଯୁଆଡେ ଯାଉ, ସେପଟ ଘର ସବୁ ରୋଷେଇ ବାସ ଜାଣିଲା। ସବୁ ୟୁଟୁବ ରେ ଆସିଗଲା ଆସିଗଲାଣି।
ହଁ ହଁ ଆଉ କହିବାକୁ ବି ପଡ଼ିବନି କାହାକୁ। ଏମିତି କର ସେମିତି କର ବାସ୍ କହିଲେ ଗୁଡ଼ା ବନେଇବାକୁ।
ସେଇ ଆମର ଆମ ଜିଲ୍ଲା ୱାଇଜ ଆମର ରୋଷେଇ। ସବୁଆଡେ ତ ସମସ୍ତଙ୍କୁ ସବୁ ଜିନିଷ ଭଲ ଲାଗେନି ନା? ତାଙ୍କର ଅଲଗା ଅଲଗା ଜିନିଷ ଥିବ।
ହୁଁ ହୁଁ। କତି ଆଉ କିଛି ସ୍ପେଶାଲ ବନେଇଛ ରଜରେ? ଓ ସେ
ଆଉ ଫାଷ୍ଟ ରଜ ଦିନ ମଟନ୍ ହେଇ
ହୁଁ।
ସେକେଣ୍ଡ ଦିନ ତ କିଛି କରିନ
ସେଇଟା ତ ସଂକ୍ରାନ୍ତି। ହଁ ଆ ଲାଷ୍ଟ ଦିନ ତ ଆଜି ତ ଯୋଉ ବାରରେ ପଡିଛି! ମଙ୍ଗଳବାରେ। ହଁ ସେଟ ଭେଜ୍ ହଁ ସେ ଭେଜ୍ ଟେ। ହଁ।
ନାଇଁ ଆମର ଏପଟେ ଚିକେନ ହେଇଛି ଆଜି।
ଆଜି ହଁ ଯିଏ ଖାଉଥିବେ ଖାଉଥିବେ ଯୋଉମାନେ ଖାଆନ୍ତି ସେମାନେ ଖାଇବେ।
ଆମେ ଆକ୍ଚୁଆଲି ବୁଲିବାକୁ ଆସୁ ତ ଆମର ରଜ ହେଲେ ଆମେ ବନ୍ଧୁ ବନ୍ଧୁ ଘର ବୁଲିବାକୁ ଆମେ ଯାଉ।
ହଁ।
ହଚ ମାନେ ସମସ୍ତେ ଡାକନ୍ତି ହେଇ ଆମ ଗାଁ ରେ ଅଛି ଯାତ୍ରା ହଉଛି ଆସ ଇଏ ସେମିତି ବୁଲିବାକୁ ଆସିଛୁ ଆଜି ଆଉ। ତାଙ୍କର ଆଜି ଚିକେନ କରୁଛନ୍ତି ଆମର ତ କେହି ଖାଇବେନି ଆଜି ମଙ୍ଗଳବାର ଯେ ଏମତି ଆଉ।
ହ ଓହ ନାଇଁ ଆ ମେ ବି ଯାହଉ ଏଥର ମୁଁ ଯାଇନି ମୋ ଦେହ ଟା ଖରାପ ବୋଲି।
ସେଥିପାଇଁ ଆଉ।
ହଁ ସେଇଟା ଆଗ ନା ଆଉ ଦେହଟା ଭଲ ହେଲେ ତ କୁଆଡେ ଯିବେ।
ହଁ।
ଓ ହଉ ଆଉ ସେପଟେ କଣ ସବୁ ପିକ୍ନିକ ଜାଗା ଅଛି ଆପଣଙ୍କ ପଟେ ବୁଲିବା ପାଇଁ।
ଆମର ଏପଟେ ଅଛି ନେମାଳ ଜାଣିଛନ୍ତି।
ଆଜ୍ଞା।
ହ ସେଇଟା ଏଠି ଅଛି ଆଉ ପିକନିକ ଜାଗା ସେମିତି କିଛି ନାହିଁ ଆଉ।
ବୁଲିବା ପାଇଁ ସେମତି
ସେଇଟା ଗୋଟେ। ନା ନଈ ଫଇ ଅଛି ନଈ ବନ୍ଧ ଫନ୍ଧ ବୁଲି ପାରିବ।
ଆ ସେଆଡେ ତ ବଢିଆ ଲାଗିବ ବୁଲିବା ପାଇଁ ମତେ।
ହଁ। ନଈ ଅଛି ନଈ ପାଖରେ ପାର୍କ ବି ଅଛି।
ହଁ ବୁଲିବାକୁ ଯାଆନ୍ତି ଆପଣ।
ଆଛ ହଁ ମାନେ ଘରକୁ ସବୁ ଭଉଣୀ ମାନେ ଆସିଲେ କିଛି ପର୍ବପର୍ବାଣି ହେଲେ ସମସ୍ତେ ମିଶିଲେ ଯାଇ ଯାଉ ଏ କା ଘରେ ଛାଡନ୍ତିନି ଏକା ଗୋଟେ କଣ ଯିବୁ ହଁ।
ଏକା ବି ଯିବାକୁ କଣ ଭଲ ଲାଗିବ ସାଙ୍ଗ ହେଇକି ଗଲେ ସିନା ଗୋଟେ ଏଞୟ କରିପାରିବେ। ଏକା ଗଲେ ଏନ୍ଜୟ କରିପାରିବେ କି?
ଭଉଣୀ ମାନେ ସବୁ ଆସିଥିଲେ ଆମେ ସବୁ ଯାଉ ବୁଲିବାକୁ।
ଆଜ୍ଞା।
ହଁ।
ହଉ କେତେବେଳେ ଯିବା ସେଆଡେ ବୁଲିବାକୁ ଯିବା ଆଉ ମତେ ନଦୀ କୂଳ ଏଇ ସବୁ ଏରି ଆ ମାନେ ମତେ ବଢିଆ ଲାଗେ ବହୁତ ବୁଲିବା ପାଇଁକା। ଆମ ଏପଟେ ଅଛି ବାଙ୍କି ଚର୍ଚ୍ଚିକା ଏପଟେ ନଦୀ ବି ଆମର ବି ଅଛି। ପଟେ ମହାନଦୀ ଭଲ ଲାଗେ ସେଆଡେ ବୁଲିବାକୁ ଯିବା ପାଇଁ।
ହଁ ନଦୀ ତ ଇଆଡେ ବି ଆସିଛି ତ।
ଆଉ ଏପଟେ ଆମର ଅଂଶୁବା ହ୍ରଦ ଅଛି ବଢିଆ ଲାଗେ ବୁ ବୁଲିବ ଗୋଟେ ମାନେ ସିନେର ଫିନେରୀ ଅଛି। ବଢିଆ ଲାଗିବ ବୁଲିବାକୁ ସନ୍ଧ୍ୟା ବେଳିଆ ଯିବେ ଭଲ ଲାଗିବ ପାର୍କ ଅଛି ସେଇଠି ପାଖରେ। ଅଂଶୁପା ହ୍ରଦ ଜାଣିଛନ୍ତି।
ହଁ ହଁ ହଁ।
ଆଉ ଏଇଠି ତ ପାଖରେ ସବୁ ପ୍ରାୟ ହେଇଗଲାଣି ୱାଟର ପାର୍କ ହେରିକା ଆଉ କିଛି ଅ ସୁବିଧା ନାହିଁ ଆଉ।
ହଁ ହଁ। ମୁଁ ଦେଖିଥିଲି ଫୋନ୍ ରେ ହଁ ହଁ ହଁ ହଁ ହଁ।
ହଁ ହଉ ହଉ ଠିକ୍ ଅଛି ରଖୁଛି ଆଁ
ହଁ ହଁ ବାଏ।
ବାଏ। କଲ୍ କରିବୁ।